ନମସ୍କାର।
କେମିତି ଅଛ?
ଭଲ ଅଛି, ତମେ କେମତି ଅଛ?
ମୁଁ ମଧ୍ୟ ଭଲ ଅଛି ଘରେ ସମସ୍ତେ କେମିତି ଅଛନ୍ତି? ଘରେ ସମସ୍ତେ କେମିତି ଅଛନ୍ତି?
କଣ ହେ ହାଲୋ।
ଘରେ ସମସ୍ତେ କେମତି ଅଛନ୍ତି?
ଘରେ ସମସ୍ତେ ଭଲ ଅଛନ୍ତି ତମ ଘରେ ସବୁ କେମତି ଅଛନ୍ତି?
ମୋ ଘରେ ମଧ୍ୟ ସମସ୍ତେ ଭଲ ଅଛନ୍ତି ଆଉ ଏବେ ମ ମଧ୍ୟାହ୍ନ ଭୋଜନ ସମୟ ହେଲାଣି ମଧ୍ୟାହ୍ନ ଭୋଜନ କରିଚ କି ନାଇଁ?
ହଁ କରିଚି ତ।
କଣ ତମର
ମୁଁ ଆଜି ଡାଲି, ଭାତ, ଆଳୁ ଭଜା ଓ ହଁ ପନିର ତରକାରୀ ଖାଇଚି।
ବାବା ହେଇଚି। ଏତେ ସାରା ତମେ ନିଜେ କରିଥିଲ ନା ମା କରିଥିଲେ ନା ମିଶିକି ବନେଇଥିଲ?
ହଁ ମିଶିକି ବନେଇଥିଲୁ।
ବଢିଆ ମାମତ୍
ମୋ କାହିଁକିନା ମତେ ରୋଷେଇ କରିବା ପାଇଁ ବୋହୁତ ଭଲ ଲାଗେ ତ।
ଓହୋ।
ଏପାଇଁ ସବୁ ନୂଆ ନୂଆ ରୋଷେଇ କରୁଛି ଆଉ।
ବୋହୁତ ଭଲ। ଆଉ ମତେ କେବେ ତମେ ନିଜେ ରୋଷେଇ କରିକି ଡାକ ଖାଇବା। ଟକେ ତମ ହାତ ରନ୍ଧା ମତେ ଖାଇବାକୁ ବୋହୁତ ଇଚ୍ଛା।
ହଁ ତମେ କେବେ ସମୟ ବାହାର କରିକି ଆସ
ହୁଁ।
ଆଉ ମୁଁ ତମକୁ ଭଲ ରୋଷେଇ କରିକି ଖାଇବା ପାଇଁ ଦେବି।
ଠିକ ଅଛି।
ହୁଁ। ତମକୁ କେଉଁ ଖାଦ୍ୟ ସବୁଠାରୁ ଅଧିକ ଭଲ ରନ୍ଧା ଆସେ କହିଲ।
ଯୋଉ ପନିର ଚିଲି ମ। ପନିର ଆଉ ଯୋଉ କ୍ୟାପସିକମ ରେ ଗୋଟେ ତରକାରୀ ହୁଏନି କି।
ହଁ ହଁ ହଁ ହଁ ହଁ ହଁ ଆଛା।
ତମେ କଣ ଭଲରେ ତମେ କଣ ଭଲ ରୋଷେଇ କ କର ସି ମାନେ ଶିଖିଛ କହିଲ ଟିକେ।
ମତେ ଡାଲମା।
ଛେନା ତରକାରୀ ଆ ବିରିୟାନୀ ବହୁତ ପସନ୍ଦ। ଆଉ ଗୋଟେ ଜାଣିଛ ନା ମିଠା ଭାତ ଗୋଟେ ହୁଏ। ବିରିୟାନୀ ଟା ମୁ କଣ ମସଲା ବାଲା ରୁହେ ଆଉ ଗୋଟେ ମିଠା ଭାତ ରୁହେ। ମୁଁ କାଜୁ କିସମିସ୍ ପଡିଥାଏ କେତେ ବଢିଆ ଲାଗେ ମତେ ସେଇଟା। ହୁଁ ହୁଁ ଖେଚେଡ଼ି ଟା ଟିକେ ସେତେ ନା ଟିକେ ସୁଖା ସୁୁଖା ହେଇଥିବ।
ହଁ। ହଁ ଜାଣିଛି ସେଇଟା ଖାଇବା ପାଇଁ ଭଲ ଲାଗେ।
ହୁଁ ଆଜି ଆମ ଘରେ ସେଆଇ ହେଇଥିଲା କନିକା ଆଉ ଗୋଟେ। ପାନିଅରି ଚିଲ୍ଲି। ଆଉ ଖଟା ହେଇଥିଲା ବହୁତ ଭଲ ହେଇଥିଲା।
ହୁଁ।
ଆଉ ତମେ ସାଲାଡ ଖାଅ କି ନାଇଁ?
ହଁ ସାଲାଡ ତ ସେଇଟା ମୋର ପସନ୍ଦ ବହୁତ ପସନ୍ଦ ‌।
ହୁଁ ମତେ ବି ଆଉ ମୁଁ ଜାଣିଛ ସବୁଦିନ। ମଧ୍ୟାହ୍ନ ଭୋଜନ ରେ ସାଲାଡ ମୋର। ମାନେ ଅ ସାଲାଡ ମୁଁ ସବୁଦିନ ଖାଏ ମଧ୍ୟହ୍ନ ଭ କାକୁଡି ଗାଜର ଟମାଟୋ ବାସ।
ହଁ ହଁ ହଁ ମତେ ବି। ସାଲାଡ ଖାଇବା ଆମ ଦେହ ପ୍ରତି ଭଲ ସେଥିପାଇଁ ମୁଁ ସବୁବେଳେ ସକାଳୁ। ଣୁଣ କମ ପରିମାଣରେ ପକେଇକି ସାଲାଡ ବନେଇକି ଖାଏ।
ବହୁତ ବଢିଆ ଏ ତ ଓଜନ ହ୍ରାସରେ ମଧ୍ୟ ତମକୁ ସାହାଯ୍ୟ କରିବ।
ହଁ ସେଇଆ ମୋର ଓଜନ ଟିକେ ବୃଦ୍ଧି ହେଇ ଯାଇଛି ହ୍ରାସ ପାଇଁ ମୁଁ ସାଲାଡ ଖାଉଛି।
ହଉ ଆଉ ଜାଣିଛ କି ନାଇଁ। ହଁ ତମେ ଯେତେବେଳେ ରୋଷେଇ କର ପରିଷ୍କାର ପରିଚ୍ଛନ୍ନ ରଇକି ସଫା ଲୁଗାରେ କରୁଛ ତ?
ହଁ ହଁ ମୁଁ ସେମତି ହିଁ କରୁଛି ଉଁ ମାନେ।
ଉ।
ମୁଁ ପରିଚ୍ଛନ୍ନତା ପରିଛିତ ମାନେ ପାଲଟା ଲୁଗାରେ କରୁନି ‌।
ଟା ଲୁଗାରେ। କରୁନି ହୁଁ।
ପରିଷ୍କାର ବସ୍ତ୍ର ପିନ୍ଧିକି ଯାହା ଯେମିତି ତମେ କହୁଛ ମୁଁ ସେମିତି ତ କରିଥାଉଛି ବା କି ଆଉ କଣ ଭୁଲ ରହୁଛି ଟିକେ କହିଲ।
ନାଇଁ ପରିଷ୍କାର ପରିଚଛନ୍ନ ମାନେ ମାନେ ଏଇଥି ପାଇଁ ପିନ୍ଧିବା ଦରକାର। କି ଆମେ ଯଦି ବାହାରକୁ ଯାଇଥିବା ସେଇ ଲୁଗାରେ ଆସିକି ରୋଷେଇ ଘରେ ଆମେ ରୋଷେଇ କରିବୁ। ବହୁତ ଜୀବାଣୁ କୀଟାଣୁ ଆସିଥିବେ ନା ସେଇ ଲୁଗାରେ ଯଦି ହାଟ ବଜାର କରିବାକୁ ଯାଇଛୁ ‌। କେତେ ପ୍ରକାର ଲୋକ ସହିତ ମିଶିଥିବ ତ ସେଇଟା ଯଦି ଆମେ। ଖାଦ୍ୟ ପ୍ରଦାଥି ମାନେ ଖାଦ୍ୟ ପ୍ରଣାଳୀ ରୋଷେଇ କରୁ ସେଇ ଜୀବାଣୁ ଗୁଡା ଆମ ଖାଦ୍ୟରେ ପଳେଇ ଆସିବେ ‌। ତ ଆମ ପେଟ ଖରାପ ହବ ଦେହ ଖରାପ ହବ। ନୁହଁ କି ଆଉ ମସଲା ମସଲି ଟିକେ। ଆମେ କମ ଖାଇବା କାହିଁକିନା ଆଜିକାଲି ତ ବହୁତ ମାନେ। ମେଦ ବୃଦ୍ଧି ହେଇଯାଉଛି ମସଲା ମସଲି କମ ଖାଇ ବେଶୀ। ସବୁଜ ପନିପରିବା ବ୍ୟବହାର କରିବା ଆଉ ତେଲର ମଧ୍ୟ କମ ବ୍ୟବହାର କରିବା ନୁହଁ।
ହଁ। ଆଉ ମାନେ ଛୋଟ ପିଲାମାନୋନ କଣ ଖାଇଲେ ଟିକେ ଭଲ ହବ ମତେ ଟିକେ କହିଲ।
ଛୋଟ ପିଲାମାନଙ୍କୁ ତ ଆଜିକାଲି ବାହାରର ଖାଦ୍ୟ ନଦେଇ ଘରର ସବୁଜ ପନିପରିବା ଡାଲି ପକେଇକି ଡାଲମା। ଆଉ ଭାତ ଆଉ ଉ ଖଟା କରିପାରିବ। ନହେଲେ ତାଙ୍କୁ ଯେତେ ମାନେ ଉ ବାସି ଜିନିଷ କେବେ ଦବନି ପୁରା ଫ୍ରେଶ। ନହେଲେ ଆଉ ଯୋଉ ଦୁଇରୁୁ ତିନି ବର୍ଷ ପିଲାଙ୍କ ପାଇଁ। କ୍ଷୀରରେ ସୁଜି ପକେଇକି ଫୁଟେଇକି ସୁଜି ଖିରି କରିକି ଦେଇ ପାରିବ। ନହେଲେ ମାଣ୍ଡିଆ ଖୀରି କରିକି ଦେଇପାରିବ ମାଣ୍ଡିଆରେ ବହୁତ କ୍ୟାଲସିୟମ ଅଛି। ଯୋଉଟା ପିଲାଙ୍କ ପାଇଁ ବହୁତ ଭଲ।
ହଁ ହଁ ହଁ।
ତୁ ନିରାମିଷ ଖାଦ୍ୟ ଖାଉଛୁ ଆମର କ୍ୟାଲସିୟମ ର ଅଭାବ ଟା ବହୁତ ସେଥିପାଇଁ ଆମକୁ ଡେଲି ମାଣ୍ଡିଆ ଖାଇବା ଉଚିତ୍।
ହଁ ହଁ ହଁ ହଁ ଆମ ଘରେ ଡେଲି ମାଣ୍ଡିଆ ହୁଏ। ଆଉ ମୁଁ ଆଗେ ତ ପିଉନଥିଲି କିନ୍ତୁ ଏବେ ମୁଁ ପ୍ରଚୁରରି ପରିମାଣରେ ସେଇଟା ପିଉଛି।
ବହୁତ ଭଲ ଆଉ ଆଚ୍ଛା ରାଶି ତମ ଘରେ ଖାଉଛ କି ନାଇଁ?
ହଁ ରାଶି ମଧ୍ୟ ଆମ ଘରେ ଖାଉଛୁ।
ରାଶିରେ ବହୁତ କ୍ୟାଲସିୟମ ଅଛି ଆଉ ଯେହେତୁ ଆମେ ମାଛ ମାଂସ ଖାଉନୁ। ହଁ ମା ମାଛ ମାଂସ ନ ଖାଇକି ଯଦି ଜଣେ ରାଶି ଡେଲି ଖାଇବା ଆମେ ତାର ଭିଟାମିନ୍ ସବୁ ପାଇପାରିବା।
ଓ ହୋ ହୋ ଓହୋ। ଆଚ୍ଛା ଏଇଟା ତମେ ବଢିଆ କଥା କହିଲା ଆମର ବି ମାନେ ଆମିଷ ଖାଉନୁ ତମ ମାମା କୁ କହିବେ ଆମେ ମଧ୍ୟ ଖାଇବୁ ରାଶି।
ଡେଲି ଆସିବ ଟା ଟିକେ ଟିକେ ଭାତରେ ଲଗେଇକି ଖାଇବ।
ହୁଁ ହୁଁ ହୁଁ। ମାନେ ପିଲାମାନେ ତ ବାହାର ଖାଦ୍ୟ ନ ଖାଇଲେ ସେମାନେ ତ ରହିପାରିବେନି ଏମିତି କିଛି ଅ ଅଛି କି ମାନେ କେତେ ଥର ଖାଇବା ଉ
ଖାଇବା ଉଚିତ ଯଦି ଆମେ ରହିପାରୁନୁ। ତାହେଲେ ଆମେ ଗୋଟେ କାମ କରିପାରିବା ଗୋଟେ ସପ୍ତାହରେ ଥରେ ଆମେ ଛଣାଛଣି ଖାଦ୍ୟ ଖାଇପାରିବା ବାହାର ବାହାର ଖାଦ୍ୟ ଆମେ ଥରେ ଖାଇପାରିବା ଯୋଉଟା ଆଜିକାଲି। ପିଲାମାନେ ରହିପାରୁନାହାନ୍ତି ତ ସେଥିପାଇଁ ଆମେ କରିପାରିବା ତମେ ତାରେ ଥରେ ଖାଇବ କିନ୍ତୁ ସେଇ ଥରେ ଖାଇଲ ତା ପାଇଁ କି ତମେ ନା ଯୋଉ ଦୁଇ ତିନି କିଲୋମିଟର ଚାଲିବ। ଚାଲିବ। ତା ସହିତ ତମେ କିଛି ଘରେ ଯୋଉ ଏକ୍ସରସାଇଜ କରିବ।
ହୋଉ। ହଁ ପ୍ରା
ପ୍ରାଣାୟମ କରିବା ଯୋଗା ପ୍ରାଣାୟମ କରିବା। ରୁହ।
ଓହୋ ଏମିତି କଲେ ଭଲ ହବ ନା।
ହଁ ଭଲ ହଁ ବହୁତ ଭଲ ମୋ ମାଆଙ୍କର ଏବେ କଣ ହେଇଛି ଜାଣିଛ ଯେ ତମେ ନିରାମିଷ। ଖାଉଛୁ ସେତେବେଳେ ଆମେ ଜାଣିନଥିଲୁ ରାଶିିବଟା କି କଣ ଖାଇବୁ। ତାଙ୍କର ଅଣ୍ଟା ବଣ୍ଟି ଭତ ସବୁ ବହୁତ ବଥା ହୁଏ। ତ ଏବେ କଣ କରୁଛନ୍ତି ଉଁ। ମାନେ ଔଷଧ ତ ଖାଉଛନ୍ତି ତା ସହିତ ରାସିବଟା ତା ସହିତ ସିଏ ୟାଜୁଙ୍କ ଅଭ୍ୟାସ କରୁଛନ୍ତି। ପ୍ରାଣାୟମ ସବୁଦିନ ଆଉ ସେଆ କରିବା ଭି ଉତ୍ତର ଦେଇ ତାଙ୍କର ବହୁତ ମାନେ ଯୋଉ ବଥା ଯୋଉ ହୁଏ ତାଙ୍କର ଗୋଡ ହାତ ବହୁତ କମିଗଲାଣି।
ହଁ ହଁ ଆଚ୍ଛା ଏମିତି ହୁଏ। ଓହୋ ତାହେଲେ ରାଶିକୁୁ କଣ ବଟା ମାନେ କଣ ମୁଁ ଏଇଟା ତୁ ବୁଝିପାରୁନି। ଉଁ। କଣ କହୁଛୁ?
ରାଶ ସେଟା ମାନେ ତମେ ଯୋଉ କଳା ରାଶି ଯୋଉ ଆମର ଅ ଆମେ ଯୋଉ କଳା ରାଶି ଯୋଉ
ବିଲରେ ହୁଏ ଆମର ହଁ।
ହ୍ୟାଲୋ ହଁ ସେ ବିଲର କଳାରସି ଆସିଲା ପରେ ତାକୁ ତମେ ଶିଳରେ ବାଟିଦବ। ହୁଁ କଳା ରାଶିକୁ ଶିଳରେ ବାଟିଦେଲ ବାଟି ସାରିଲା ପରେ ଭାତ ପାଖରେ ଟିକେ ନେଇକି ସେଥିରେ ଟିକେ ସୋରିଷ ତେଲ ଟିକେ କଞ୍ଚା ଲଙ୍କା ଟିକେ ଲୁଣ ଗୋଳେଇକି ଭାତରେ ଖାଇବ ବହୁତ ହି ସୁନ୍ଦର ଲାଗେ। ଯୋଉଟା ସମସ୍ତେ କୁହନ୍ତି ନା ରାସିବାଟଟା ପାଟିକୁୁ ଭଲ ଲାଗେନି ବାକି ସେତ ଟିକେ ଲୁଣ ଟିକେ ତେଲ ଗୋଳେଇକି ଟିକେ ଲୁଣ ଗୋଳେଇକି ଯଦି ଖାଇବ ସେ ବହୁତ ପାଟିକି ସୁଆଦିଆ।
ହଁ ହଁ ହଁ ଆଚଛା ସେମିତି କରିଲେ ହବ ଆମର ହେଲେ ଖାଉନିି ଷ ତ କାଳେ କଣ? ଅସୁବିଧା ହବା ଆମେ ମଧ୍ୟ ଖାଇଲେ ଭଲ।
ହଁ ସମସ୍ତେ ପରିବାରେ ଖାଇବ।
ହଁ ହଁ ଆରେ ତମେ ତେ ବହୁତ ସୁନ୍ଦର କଥାଟେ କହିଲ କଥା ଶୁଣିଲି। ବହୁ ଖୁସି ଲାଗୁଛି।
ହ୍ୟାଲୋ। ହ୍ୟାଲୋ।
ତମେ ତ ବହୁତ କିଛି ଜାଣିଛ।
ହ୍ୟାଲୋ।
ହଁ।
ମୋ ମାଆଙ୍କର ଯେମିତି ଆଣ୍ଠୁ ଗଣ୍ଠି ବଥା ସବୁ ସମସ୍ୟା ରହିଛି ତମ ମାଙ୍କର କଣ ସେମିତି ସମସ୍ୟା ରହିଛି କି?
ନାଇଁ ମାଙ୍କର ସେମିତି କିଛି ସମସ୍ୟା ନାଇଁ ତାଙ୍କର ସମସ୍ୟା ତାଙ୍କୁ ଖାଲି ଟିକେ ଜର ହୁଏ। ଅଧିକାଂଶ ତାଙ୍କୁ ଟିକେ ଜର ହୁଏ ଆଉ ସେମିତି କିଛି ଆଣ୍ଠୁ ଆଣ୍ଠି ଏମିତି ସମସ୍ୟା ନାହିଁ।
ସେ କଣ ମଶାରେ ଟଙ୍ଗେଇକି ରାତିରେ ଶୋଉଛନ୍ତି ତ?
ହଁ ହଁ ମଶାରେ ଟାଙ୍ଗିକି ରାତିରେ ଶୁଅନ୍ତି। ନହେଲେ ବର୍ଷା ପାଇଁ ଯଉ ମଶା ସେ ତ ମାନେ ବହୁତ ଖରାପ। କଣ?
ହ ମାନେ ଯୋଉ ଆମେ ପାଣି ପିଉଛୁ ସେ ପାଣିରେ ବି ବହୁତ ପ୍ରକାର ଜଣୁ ଯୋଉଟା ଆମକୁ ଜର ହୁଏ ବାର ଆମେ ପା ଦେଇେଇକି ଥଣ୍ଡା କରିକି ମଧ୍ୟ ପିଇ ପାରିବା।
ହଁ ସେମିତି କରୁଛନ୍ତି ସେଇଟା କେବେ କରୁ ଛନ୍ତି ଆମର ଛୋଟ ଭାଇ ଜନ୍ମ ହେଲାଡୁ ସେ କେବେ ଥଣ୍ଡା ପାଣିରେ ଗାଧୁନାହାନ୍ତି ଥଣ୍ଡା ପାଣି ପିଉନାହାନ୍ତି। ସେ ଗରମ ପାଣି କିି ଫୁଟେଇ ଦଉଛନ୍ତି ତାପରେ ବଟଲରେ ଭରିକି ପିଉଛନ୍ତି। ଆଉ ଗରମ ପାଣି ଥଣ୍ଡା ହେଲା ପରେ ସେ ଗାଧଉଛନ୍ତି।
ହୁଁ।
ଏମତି କରୁଛନ୍ତି ତାଙ୍କର ଟିକେ କଣ ଗୋଟେ ଅ ସମସ୍ୟା ରହିଛି ଇନଫେକ୍ସନ ଏମତି ତ ସେଥିପାଇଁ ଆଉ।
ତାହେଲେ ଆମେ ଆଉ ଗୋଟେ ମଧ୍ୟ କରିପାରିବା ଯୋଉ ଗୋଟେ ଆମର ଡାଲଚିନି ଆଉ ଅଦା ଗୋଲମରିଚ ପାଣିରେ ଫୁଟେଇକି ତାକୁ ଆମେ କାଢା କରିକି ପିଇ ପାରିବା ଯୋଉଥିରେ କି ଆମର ଜ୍ଵର ମଧ୍ୟ ଭଲ ହୁଏ।
ହଁ।
କରୋନା ସମୟରେ ଆମେ ସମସ୍ତେ ପିଉଥିଲେ ନା।
ହଁ ସେମିତି ପିଉଥିଲେ।
ହୁଁ ଏବେ ଯଦି ମା ପିଅନ୍ତି, ମୁଁ ଭାବୁଛି ଜର ଟିକେ ଭଲ ହେଇଯାଆନ୍ତା ତାଙ୍କୁ। ଭଲ ହୁଅନ୍ତା ଭାବୁଛି।
ହଁ ହଁ ଆରେ ତମେ ତ ବହୁତ କିଛି କି ଜିନିଷ ଜାଣିଛ। ମତେ ଏତେ ସବୁ ଜିନିଷ କହିଲ, ମୋ ମାଙ୍କୁ ତମ କଥା ଆଲୋଚନା କଲା ବେଳେ କହିବି। ବ ହେଲା।
ହୁଁ ହୁଁ ମୁଁ ଚାହୁଁଛି ଜଲ ଜଲ
ଆଉ କେତେବେଳେ ତମେ ଯଦି ଫାଙ୍କା ଥିବ ମ ମତେ ଫୋନ କରିବ ହେଲା।
ହଁ ହଁ ହଁ ଠିକ ଅଛି ଆଉ ମାଙ୍କୁ ମୋର ନମସ୍କାର ଜଣେଇବ। ସେ ସୁସ୍ଥ ହେଇଯାଆନ୍ତୁ ଜଲ୍ଦି ଠାକୁରଙ୍କ ପାଖରେ ମୋର ପ୍ରାର୍ଥନା?
ହଉ ଧନ୍ୟବାଦ।
ଧନ୍ୟବାଦ ନମସ୍କାର?
ନମସ୍କାର।